ହୁଁ। ଆଜ୍ଞା ବନ୍ଧୁ ପ୍ରଣାମ।
ହଁ ବନ୍ଧୁ ନମସ୍କାର।
କଣ କରୁଛନ୍ତି ଆପଣ?
ବନ୍ଧୁ ଏଇ ବୁଲୁଚ ଆଉ ବର୍ଷା ହଉଛି ପଦାରେ ବୁଲୁଚ ଆଉ।
ବନ୍ଧୁ ଆପଣଙ୍କ ଆଡେ ବି ବର୍ଷା ହଉଛି।
ହଁ ବନ୍ଧୁ।
ଆଉ ଆପଣଙ୍କ ସେପଟରେ ଖରା କେତେ ଜୋରେ ହଉଚି।
ବନ୍ଧୁ ଖରା ବେଳେ ତ ପୁରା ଖରା ପଇଁଚାଳିଶ ଡିଗ୍ରୀ ତାପମାତ୍ରା ଲାଗୁଛି ଯେମିତି ପଞ୍ଚାବନ। ତାପମାତ୍ରା ଭଳିଆ ବନ୍ଧୁ।
ଓ ହୋ। ଆମ ଏ ପଟରେ ବି ତ। ବହୁତ ମାନେ ମାତ୍ରାରେ ଖରା ହଉଛି। ମାନେ ସବୁବେଳେ ବି ଖରା ହବା ଟା ଭଲ ନୁହଁ ନା କାହିଁି ନା। ଲୋକଙ୍କର ମାନେ ଦେହ ଫେହ ବି ଖରାପ ହେଇଯିବ ଯୋଉମାନେ ବୟସ୍କ ଲୋକ ଅଛନ୍ତି। କଣ କରିବା ଆଉ ତାକୁ ତ ଆମେ ଅଟକେଇ ପାରିବାନି ନା।
ଆଉ ବନ୍ଧୁ ମାଙ୍କ ଦେହ ଭଲ ଅଛି।
ଆଜ୍ଞା ବନ୍ଧୁ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ବନ୍ଧୁ ଦୁଃଖେ ସୁଖେ ଆଉ। ଭଲ ଅଛନ୍ତି ସମସ୍ତେ ଆଉ। ବନ୍ଧୁ ଆମ ଘରେ ମା। ବାପା ବଡ଼ ଦିଦି। ଆଉ ମୋ ସାନ ଭଉଣୀ ଦାଦା ଖୁଡ଼ି। ମଝିଆ ବାପା ମଝିଆ ମା। ଆଉ ସାନ ଦାଦା ସାନ ଖୁଡି ମୋ ସାନ ଭାଇ ଆମର ତ ବଡ ପରିବାର ଆଉ ଆଉ କଣ କହିବି।
ଆପଣଙ୍କ ଉଁ ମାନେ ଘରେ ଆପଣ କେତେ ଭାଇ ଭଉଣୀ ବନ୍ଧୁ।
ଆମ ଘରେ ମୁଁ ମୁଁ ଆ ମୋ ଦିଦି ଆଉ ମଝିଆ ବାପାଙ୍କର କେହି ନାହାନ୍ତି ଆଉ ସାନ ଦାଦାଙ୍କର ଗୋଟେ ପୁଅ। ଆଉ ମଝିଆ ଦାଦାଙ୍କର, ମଝିଆ ଦାଦାଙ୍କ ତଳେ ଯୋଉ ଦାଦା ତାଙ୍କର ଗୋଟେ ଝିଅ, ଆଉ ଆପଣଙ୍କ ଘରେ କିଏ କିଏ?
ଆମ ଘରେ ମୋ ବାପା, ବନ୍ଧୁ ଚାରି ଭାଇ, ଆଉ ମୋର ଜଣେ ପିଇସିି ଅଛନ୍ତି, ମୋ ବାପାଙ୍କର ମାନେ ମୁଁ ବା, ଆମ ଘରେ ଅଛନ୍ତି ମୋ ମା, ବାପା, ବଡ ବୋଉ, ବଡ ବାପା ମଝିାଆପା ଆ, ମଝିଆଁ ଖୁଡି ଆଉ ସାନଆପା, ସାନଖୁଡି ଆଉ ମୋ ବଡ ବାପାଙ୍କର ଗୋଟେ ପୁଅ ଆଉ ମୋ ବାପା ର ଆମେ ହଉଚୁ ତିନି ଝିଅ ଆଉ ମୋର ଯୋଉ ସାନ ବାପାଙ୍କର, ତାଙ୍କର ଗୋଟେ ଦିଟା ଝିଅ ଏବେ, ଏବେ ଗୋଟେ ଝିଅ ଉ ନୂଆ ହେଇଚି, ତାପରେ ଆଉ ହଉଛି ମୁଁ ମଝିଆଁ ବାପାଙ୍କର କିଏ ନାହାନ୍ତି, ଆଉ ଆଉ ମୁଁ ଜେଜେବାପା ଜେ ମା, ମୋ ପିଇସିଙ୍କର ବି ସେଇଭଳିଆ ତିନିଟା ଝିଅ, ଏଇ ସବୁ କଥା ଆଉ ଆମ
ଆଉ ବନ୍ଧୁ ସମସ୍ତେ ଭଲ ଅଛନ୍ତି ଘରେ?
ଆଜ୍ଞା ବନ୍ଧୁ, ହଁ। ଆପଣଙ୍କର କିଏ ପିଇସି ଫିଇସୀ ଅଛନ୍ତି ବନ୍ଧୁ?
ହଁ ଆମର ବଡ ପିଇସି ଜଣେ, ମଝିଆ ପିଇସି ଜଣେ, ଆଉ ତାଙ୍କ ତଳେ ତ ମୋ ବାପା ବାପା ଆଉ, ଚାରି ଭାଇ ଆଉ, ଦି ଜଣ ପିସି ଆଉ।
ଆଜ୍ଞା, ଆଉ ଆପଣ ବନ୍ଧୁ ଆଜି କଣ ଖାଇଥିଲେ?
ବନ୍ଧୁ ସକାଳେ ଖାଇଥିଲି ରୁଟି, ଦହି, ଆଉ ଆଳୁ ଭର୍ତ୍ତା। ଆଉ ଖରାବେେଳେ ବନ୍ଧୁ ଖାଇଥିଲି ଭାତ, ଡାଲମା ଆଉ ଭେଣ୍ଡି ଖଟା। ଆଉ ତେନ୍ତୁଲି, ଲଙ୍କା, ଦଳିକି ସେ ଗୋଟେ ପାଗ ହେଇଥିଲା ଆଉ ପୋଇ ତରକାରୀ ବୁଟ ପଡିକି। ସେଇସବୁ ଆଉ, ଆପଣ କଣ ଖାଇ
ଆଜ୍ଞା, ଆମେ ଖାଇଥିଲୁ ହୁଁ ଭାତ, ସୋୟାବିନ୍ ଆଳୁ କଷା ଆଉ ଖେଚୁଡି ବି ହେଇଥିଲା, ଖେଚୁଡି ବି ଖାଇଥିଲୁ। ଆଉ ଶାଗ ଭଜା, ଆଉ ପିତା ଶାଗ ବରା। ଆଉ ଛଞ୍ଚିଣା ଆଳୁ ଭଜା। ଆଉ, ଆମର ଏଇ ଯୋଉ ଲେମ୍ବୁ କାକୁଡି ଖାଇଥିଲୁ, ଆଉ ଲେମ୍ବୁ ଆଉ ରସୁଣ ପକେଇକି ଦଳା ହେଇଥିଲା। ଆଉ ବନ୍ଧୁ ଛୁଇଁଆଳୁ ଭଜା। ଏଇସବୁ। ଖାଇଥିଲୁ ବନ୍ଧୁ ଆଉ। ଆଉ ବନ୍ଧୁ, ଆଜ୍ଞା। ଆଉ ବନ୍ଧୁ ଓମ୍ ପଢାପଢି କେମିତି ଚାଲିଚି, ଯିବା ହେଇଥିଲା କଣ ବନ୍ ତୁ ଆମେ ତ, ଆଜ୍ଞା, ଆମେ ତ ଯାଇଥିଲୁ ଏ ଏ ରଜରେ ଅ ନୂତନ ପୋଷାକ କିଣିବା ତ ଆମ ଏପଟ ପାଖ ମାର୍କେଟ କୁ ଯାଇଥିଲୁ ବନ୍ଧୁ, ଆଉ ହଁ। ବଜାରକୁୁ ଯାଇଥିଲୁ ସେଠୁ ନେଇକି ଆସିଥିଲୁ। ଆଉ ଏଇ ସବୁ ଆଉ ବନ୍ଧୁ କଣ କରିବା ଆଉ ଏପଟରେ ତ ଆମ ଏପଟରେ ବର୍ଷା ପ୍ରବଳ ମାତ୍ରାରେ ହଉଛି ତାପରେ ମାନେ ଘଡଘଡି ଚଡ଼ଚଡି ବି ବହୁତ ମାତ୍ରାରେ ହୋଉଛି। ଆଉ ଏଇ ବର୍ଷାଟା ହେଲେ ଭଲ ବନ୍ଧୁ। କିନ୍ତୁ ମାନେ ଏଇ ଯୋଉ ଘଡଘଡି ଜଡଚଡି ମାରିଲେ ଏଥିରେ ବହୁତ କ୍ଷୟକ୍ଷତି ହଉଛି ନା। ତ ଆମର ବହୁତ ପଶୁ ଫଶୁ ବି ଯୋଉମାନେ ସବୁ ଯାଉଛନ୍ତି ଗାଈ ଛେଳି ସେମାନେ ସବୁ ଚରିବା ପାଇଁ ସେମାନେ ବି ଏମିତି ଏ ମାନେ ଘଡଘଡିରେ ବି ସେମାନଙ୍କର ମାନେ ଏମିତି ସେମାନେ ମରିଯାଉଛନ୍ତି ତ ଏଇଗୁଡା ସବୁ ହଉଛି କଣ କରିବା ବନ୍ଧୁ। ବର୍ଷା ତ ହୋଉନି ହୋଉନି ଏମିତି ବର୍ଷା ହୋଉଚି ଯେ ମାନେ ବହୁତ କ୍ଷୟକ୍ଷତି ହୋଉଛି। ବର୍ଷା ଟା ହୋଉଚି ଗୋଟେ ପ୍ରକାର ଭଲ ଯୋଉଥିରେ କି ଆମ ପନିପରିବା ହୋଉ କି ଆମ କ୍ଷେତରେ ଯାହାବି ଆମର ସବୁ ଧାନ ବିରି ଏଇଗୁଡା ସବୁ ମାନେ ଧାନ ଚାଷ ହବା ପାଇଁ ବି ତ ମାନେ ଧାନ ଲଗା ହବ ତ ସେଥିପାଇଁ ଭଲ କିନ୍ତୁ ମାନେ କଣ କିନ୍ତୁ ଏବେ ଯୋଉ ବର୍ଷା ଯୋର ହେଲା ମାନେ ଆଜ୍ଞା କିନ୍ତୁ ପରିବେଶରେ ଯୋଉମାନେ ଅଛନ୍ତି ଧର ଗାଈ ଛେଳି ସେମାନେ ଏଇ ଯୋଉ ଘଡଘଡି କାଳ ବୈଶାଖୀ ହେଲା ବେଳକୁ ବହୁତ କ୍ଷୟକ୍ଷତି ହଉନି କି। ତ ସେଇ ତ ହୋଉଛି କଥା କଣ କରିବା ବନ୍ଧୁ ଆଜ୍ଞା।
ଆଉ ବନ୍ଧୁ ପଢାପଢି କେମିତି ଚାଲିଛି?
ଆଜ୍ଞା ବନ୍ଧୁ ଭଲ ଚାଲିଛି। ଭଗବାନଙ୍କ ଦୟାରୁ। ଆପଣଙ୍କର କେମିତି ଚାଲିଛି ପଢାପଢି ବନ୍ଧୁ?
ହଁ ବନ୍ଧୁ ସେଇଭଳିଆ ଆଉ। କାମ ଟିକେ ରହିଯାଉଛି ଘର କାମ ଟିକେ ସେଇଥିରେ ଟିକେ ସମୟ ଯାଉଛି ଆଉ କଣ କରିବା।
ଆଜ୍ଞା ବନ୍ଧୁ ଆପଣଙ୍କର କଣ ବନ୍ଧୁ ଘର କାମ ହୋଉଥିଲା ସେଗୁଡାକ ସରିଗଲାଣି ବନ୍ଧୁ?
ହଁ ବନ୍ଧୁ ସେଇଭଳିଆ ଚାଲିଛି ଆଉ ଟାଇଲ ପଡୁଥିଲା କାମ ଚାଲିଥିଲା ଆଉ।
ଆଜ୍ଞା ଆପଣଙ୍କର ମାନେ ପୁରା ଘର କାମ ସମାପ୍ତ ହେଇଯାଇଛି ତ?
ହଁ ବନ୍ଧୁ ସେଇଭଳିଆ ଆଉ ସମାପ୍ତ ହେଇଗଲାଣି ଆଉ।
ହଉ ଆପଣଙ୍କର କଣ ସବୁ ବାଡିରେ କଣ ଲଗେଇଛନ୍ତି?
ହଁ ଆମର ବାଇଗଣ, ବିଲାତି, କା କୁଡ଼ି ଏସବୁ ଚାଷ ହୁଏ ଆଉ ଶାଗ।
ଆଜ୍ଞା। ଏଇ ସବୁ
ଆଉ ବନ୍ଧୁ ଦେହ ପା ତ ଭଲ ରହିଲେ ଆମେ ବି ଭଲ। ସମସ୍ତଙ୍କ ଭଲ ଚାହୁଁ।
ବା କଣ କରିବା ବଧୁ ଏଇ ସବୁ ବର୍ଷା ଫର୍ଷା ହେଲାବେଳକୁ ଥଣ୍ଡା ଫଣ୍ଡା ହେଇଯାଉଛି ଯୋର। ତାପରେ ମୁଣ୍ଡ ଫୁଣ୍ଡ ବିନ୍ଧା ବୁନ୍ଧି କରୁଛି। କଣ କରିବା ବନ୍ଧୁ ଆଉ ମା ସେଆକୁ କରିକି ଦିଏ। ଗରମ ପାଣିରେ ଗରମ ପାଣିରେ ଟିକେ ଆ ଅଦା ଛେଚିକି ଗୋଲମରିଚ ଆଉ ଆଉ ତୁଳସୀ ପତ୍ର ପକେଇକି ଟିକେ ଚାହା ଟାଇପ୍ ର କାଡା ଟାଇପ୍ ର କରିଥିଲେ। ତାକୁ ପିଇଥିଲି ବୋଲି ଟିକେ ଥଣ୍ଡା ଟା ଛାଡିଚି ଆଉ ତାପରେ ବି ମା ସକାଳୁ ଅଦା ଛେଚିକି ତା ଦେହରେ ଟିକେ ମୁହଁ ଧୋଉଚନ୍ତି ପିିଲାବେଳକୁ ବି ବି ମାନେ କଣ କହିଲେ ଯାହାବି ଆମର କ ମାନେ ଯୋଉ କାଶ ଫାସ ହଉଥିଲା ସେଗୁଡାବି ଟିକେ କମିଚି ମୋର। କଣ କରିବା ବନ୍ଧୁ ଏଇ ସ ଆଜ୍ଞା ଆପଣଙ୍କର ଦେହ ଭଲ ଅଛି ବନ୍ଧୁ?
ହଁ ବନ୍ଧୁ ସେଇଭଳିଆ ଆଉ ଥଣ୍ଡା ଜର ଟିକେ ଲାଗି ରହିଯାଉଚି। ଦେହ ଭଲ ନଥିଲା। ମା ତ କାଡା କରିକି ଦଉଚନ୍ତି ନାଲି ଚା ଭଳିଆ। ଆଦା ଛେଚିକି ଗୋଲମର୍ଚ ଛେଚିକି ଦଉଚନ୍ତି ଆଉ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ କଣ କହୁଥିଲେ କୁହନ୍ତୁ।
ହଁ ଆଜ୍ଞାବନ୍ଧୁ। ଆପଣଙ୍କ ପରିବାରରେ ସମସ୍ତଙ୍କ ସବୁ ସମସ୍ତ ସଦସ୍ୟଙ୍କ ଦେହ ଭଲ ଅଛି ତ?
ହଁ ସେଇ ଦୁଃଖେ ସୁଖରେ ଅଛୁ ଆଉ‌। କାହାର ଦେହ ଖରାପ କାହାର ଭଲ ରହୁଚି କାହାର ଭଲ ହେଲେ କାହାର ଖରାପ ହଉଚି ଏ ସବୁ ଆଉ।
ଆଜ୍ଞା ବନ୍ଧୁ ଆପଣଙ୍କ ଘରେ ଯୋଉ ଛୋଟିଆ ଆପଣଙ୍କର ଭାଇ ଅଛି ତାକୁ କୁଆଡେ଼ ଛାଡିବେନି ବନ୍ଧୁ କାହିଁକିନା ଏବେ ବର୍ଷା ବର୍ଷି ଆମର ଏବେ ଋତୁ ସବୁ ଚେଞ୍ଜ ହଉଚି। ତ ସେଥିଲାଗି ବର୍ଷା ହେଲା ବେଳକୁ ବି ମାନେ ଥଣ୍ଡା ଫଣ୍ଡା ଛୁଆଟା ଥଣ୍ଡା ଫଣ୍ଡା ଧରିଯିବ ତ
ହଁ ବନ୍ଧୁ କଣ କରିବା ସବୁ ତ ଦେଖିକି ରଖିକି ଚଲିବା ରେ ଲାଗିଥିବ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ କଣ କହୁଚନ୍ତି?
ଏଇ ସବୁ କଥା ବନ୍ଧୁ ଆଜ୍ଞା ବନ୍ଧୁ। ଆମେ ଭାବିଚି କି ମୁଁ ଏବେ ସେଥିପାଇଁ ଆମ ଏପଟରେ ଆମ ଘର ପାଖରେ ଗୋଟେ ଅଛି ବରା ବି ତ ସିଏ ଭଲ ବରା ପିଆଜି ଛାଣେ। ତ ସେଥିଲାଗି ମୁଁ ଟିକେ ଭାବିଚି ଯିବି କାହିଁକି ନା ଏବେ ଟିକେ ବର୍ଷା ବି ହଉଚି ନା। ତ ବର୍ଷା ଦିନ ଟିକେ ପକୁଡି ଚା ପାହା ଖାଇଲେ ଟିକେ ଭଲ ଲାଗେ ତ ଚାହା ଘରେ କରାହେଇଚି ଯାଉଚି ଟିକେ ପ ପକୁଡୁ ଆଣି ପକୁଡ଼ି ଆଣିକି ପିଆଜି ଫିଆଜି ବରାଫରା ଆଣିକି ଟିକେ ଖାଇ
ହଉ ବନ୍ଧୁ ଆଉ ଯାଆନ୍ତୁ ଆଉ।
ଆଉ ବନ୍ଧୁ ଆପଣ ସନ୍ଧ୍ୟା ବେଳେ କଣ ଖାଇଚନ୍ତି?
ହଁ ବନ୍ଧୁ ସନ୍ଧ୍ୟାବେଳେ ବେଳେ ଖାଇଥିଲି। ସନ୍ଧ୍ୟାବେଳେ ବରା, ପିଆଜି, ଆଳୁ କଷା ଏ ସବୁ ଆଉ ବନ୍ଧୁ ଆଉ।
ଆଜ୍ଞା ବନ୍ଧୁ ରହିଲି।
ହଉ ବନ୍ଧୁ।
ଆ